ସାର୍ କଣ କରୁଛନ୍ତି।
ହୁଁ ଛାତରେ ଉପରେ ବୁଲାବୁଲି କରୁଛେ ସନ୍ଧ୍ୟା ଟାଇମ ଟା ଆଉ। ବର୍ଷା ବି ଛାଡ଼ି ଯାଇଛି ଆ ଯେ ସେଥିପାଇଁ ଆଉ। ଆପଣ କଣ କରୁଛନ୍ତି?
ମୁଁ ଛାତ ଉପରେ ବୁଲଛି ଆଉ।
ଆାଇ ଭଲ କିନ୍ତୁ ପାଗ ଦେଇଛି ବୁଲାବୁଲି କରିବା ପାଇଁ।
ହଁ।
ଆଉ କଣ ଯାଇଥିଲ। ନା ଆଜି ବର୍ଷା ହେଇନି ସେ ସକାଳୁ ଯିପି ଜିିବି ହେଲା ଠିକ କିନ୍ତୁ। ସ୍କୁଲ ଯିବା ଟାଇମ ଟା ଝିପ ଝିିପ ଝିପଝିପ ଭଲି ଲାଗିହିଲା ସେ ଆ ପୁହରେ ସ୍କୁଲ ଯଲା ଝିଅ ଯାଇଥିଲା। ଆଉ ପୋଡା ସାନ ବି କେତେ ମଙ୍ଗିଲାନି ଯିବାକୁ ନ ଯା ପ। କହିବ ରହିଗଲା ଆଉ।
ଦେହ ଭଲ ଅଛି ଆପଣଙ୍କର।
ଆଜ୍ଞା ପାଇଁ ତ ଭଲ ଅଛି ଆଉ।
ଘରୁ ସମସ୍ତଙ୍କର।
ଘରେ ବି ସମସ୍ତେ ଭଲ ଅଛନ୍ତି ଏଇ ବର୍ଷା ପାଇଁ ଟିକେ କାଲି ଟିକେ ମାନ୍ଦାଲିଆ ଲାଗୁଥିଲା ଆଜି ଫି ଲାଗୁଛି ଆଜି ଭଲ୍ ଲାଗୁଛି।
ହୁଁ।
ଆପଣ ସେଠି ଏଇନା କଣ କେମିତି କରୁଛନ୍ତି ଛାତ ରେ ସିନା ରହୁଛନ୍ତି ଆଉ କିଏ ଅଛନ୍ତି ନା ଏକା?
ନାଇ ନାଇ ଏକା।
ଏକା ବସିଛନ୍ତି ଆଉ ଘର ଚାରିପାଖ କେମିତି କଣ? ପଡିଆ ଅଛି ନା ଘ ଘର ଚାରିପଖଟେ କେମିତି କଣ ଅଛି ପଡିଆ ଅ
ନା ନା ମୁଁ ଟାଉନରେ ରହୁଛି।
ସ ସେପଟେ ତାହଲେ ଆସ୍ ପିଛାକୁ ଆସେ। ସେପଟେ ତା ହେଲେ ସନ୍ଧ୍ୟାବେଳେ ତ ନା ବଢିଆ ହଉଥିବ ଆଜି କରେଣ୍ଟ୍ ଥିଲା ନା?
ହଁ କଣ ଏମିତି କରେଣ୍ଟ୍ ରହୁଛି?
ହଁ ଟାଉନ୍ ଜାଗା ସେୟା ରହିବ ଆମର ଲୋକାଲ୍ ଜାଗା କଟି ଯାଉଛି କେତେବେଳେ ଆସୁଛି କେତେବେଳେ ଯାଉଛି କେତେବେଳେ ଆସୁଛି କାଲି ତ ସେମିତି ହେଲା ଆଜି ବି ପ୍ରାୟ ସେମିତି ହେଇକି ଏଇ ଦଶ ମିନିଟ ହେଲା ଆସ୍ ଥିଲା ଯେ ଫେଣି ପଳେଇଛି କଣ ଆସୁନି ଆଉ କଣ କହୁଛନ୍ତି ଗଛ ସେଟୁ କଟି ଯାଇଛି ଆସିବ ବୋଧେ ସଜାଡିଲା ଆ
ଆଉ କଣ ଖାଇଛନ୍ତି ଖରାବେଳେ?
ଖରାବେଳେ ସେ ଭାତ ହଉ ଡାଲମା ଆଳୁ ଝୁଡଙ୍ଗ ଭଜା କଲରା ଚିପ୍ସ୍ ଛତୁ ଭଜା ଆଳୁ ବାଇଗଣ ବିଲାତି ଚକଟା।
ହୁଁ କେତେ ଆଇଟମ୍ କରିଥିଲେ?
ଆଜି ଇଏତ ଘରେ ଥିଲେ ବର୍ଷା ହେଉଥିଲା ଆ ଯାଏନି। ଚାହାଁ ହେଇଗଲା ଆଉ ନାଲା ହେଇଥିଲେ ତି ତିନିଟା ଭିତରେ ହେଇଯାାଏ ଯାହାହେଲେ ଭଜାଟା। ଆଉ ଯାହା ଚକଟା ଚକଟି ଗୋଟେ ହେଇଯାଏ ନ ନେ ହଉଛି ଆଉ ତରକାରୀ ଗୋଟେକୁ ଡାଲମାଟା ବସିଚି ଆଉ। ଆଜି ବି ସୋମବାର ଅଛି। ଆଉ ରାତିରେ ଯାଇଁକି ଯାହା ହବ ଆଉ ଦେଖିଆ ରୁ ରୁଟି ସହିତ ଆଉ ମନ୍ଦିର ଯାଇଥିଲେ ନା।
ନାଇଁ ନାଇଁ ଯାଇନି ଆପଣ ଯାଇଥିଲେ?
ନା ଆମର ସଂକ୍ରାନ୍ତି ପରେ ମାସ ଆରମ୍ଭ ହବ ଯଉ ଶ୍ରାବଣ ମାସଟା।
ହୁଁ ହୁଁ ଆପଣ କରୁଛନ୍ତି ଏଇ ଶ୍ରାବଣ ମାସ?
ଆଜ୍ଞା। ଶ୍ରାବଣ ମାସ ସେଇ ସଂକ୍ରାନ୍ତି ପରେ ମନ୍ଦିର ଯିବୁ ଆଉ ଏଇନା ଜାଇନୁ।
ବୋଲବମ୍ ଯାଆନ୍ତି?
ନା ବୋଲବମ୍ ଜାଏନି ଖାଲି ଏମିତି ମାନଶିକ ଭଳିଆ ଠାକୁରଙ୍କୁ ସୋମବାର୍ ସୋମବାର୍ ଅରୁଆ ଖାଇଦିଏ। ରହିଯାଉ ଆଉ ମନ୍ଦିର ଟିକେ ଯାଉ ସେଷ ପାଳି ଦର୍ଶନ କରିତେ।
ଆଛା କେବେଠୁ ଅଛି ସୋମବାର ମାନେ ଇଏ ଶ୍ରାବଣ ମାସ କେବେଠୁ ଷ୍ଟାର୍ଟ ହଉଛି କି?
ଆମର ବିରଜା ପାଞ୍ଜିରେ ଅଛି ମୁଁ ପୂର୍ଣ୍ଣିମା କଳା ଯଉ କରା ଆଉ ଯୋଉ ନେଇକି କଳା କୁହନ୍ତି ନା ପୃଣିମା କଳାରେ ଚାଲୁଚି ଜଗନ୍ନାଥ ରେ ଏପଟେ ସଂକ୍ରାନ୍ତି ନେଇ ଚାଲୁଛି। ଦେଖିଆ ଦେଖେନି କାହାର ଚାରି ପାଳି ହୁଏ କାହାର ତିନି ପାଳି। ତାପରେ ଶ୍ରାବଣ ସରିଲା ପରେ ଭାଦ୍ରବ ମାସ ଆସିିଯିବ ଯେ ସିଏ ବି ସେମିତି। ଖୁଦ୍ରୁକୁଣି ଓଷା ପାଞ୍ଚ ପାଳି ହେଇଯିବ। ସେ ବ୍ୟବସା ଚାଲିବ କରନ୍ତୀ ନା ଟାଉନ୍ ଆଡେ ସେପଟେ ଖୁଦୁରୁକୁଣି ଓଷା।
ହଁ କରନ୍ତି ବଟ୍ ମୁଁ କରେନି।
କାହିଁକି?
ଭାଇ କେହିଁ ନାହାନ୍ତି ଆଉ ତାପରେ ବି ଆମ ଘରେ
କି ମୋ ଦି ବଡ ଦିଦି ଅଛି ସେିଏ ଗାଁ ରେ ରୁହେ ବୋଲି କରେ ଆମେ ବାହାରେ ରହୁଛୁ ବୋଲି ଆମେ କେବେ କରିନୁ।
ଓ ଗାଁ କୁ ଯାଉଛନ୍ତି ନା ଯେତେବେଳେ ପାଞ୍ଚ ବେ ଆଗକୁ ଯାଉଥିଲା ନିହାତି।
ନା ନା।
ସେମିତି ଯାଇ କରନ୍ତିୁ କେତେ ମଜା ଲାଗିବ କେତେ ମାନେ ନିଜ ଯଉ କହୁଛନ୍ତି ଭାଇ ନାହିଁ ଭାଇ ଥିଲେ କରିବ ବୋଲି ସେଟା ମାନେ ନାହିଁ ଆଗକୁ ମାନେ କିଏ କହିବେ ସ୍ଵାମୀ ପାଇଁ ନଚେତ ବାପା କୋ କି ଭାଇ ପାଇଁ ଯେ କୌଣସି ଓଷାବାର ହେଲା ମନରେ ଗୋଟେ ଭାବନା ଥାଏ। କି ଏଇ ଜାଗର ଯେମିତି ଖାଲି କଣ ସ୍ଵାମୀ ପାଇଁ କରାଯାଏ। ମା ଗୋଟେ ରୋଗ ପାଇଁଙ୍କର ଦ ଯେମିତି କି ଭାଇ ହଉ କି ନିଜ ପାଇଁ ହଉ ସେମିତି ମାଆଙ୍କ କତିରେ କେବେ ଶରଣ ପସ ଖୁଦୁରୁକୁଣୀ ଓସା କର ଜାଣିପାରିବ କେତେ ଭଲ ଲାଗୁଛି।
ହୁଁ ହୁଁ।
ଆମେ ସବୁବେଳେ ବାହାରେ ହିଁ ରହିଛୁ ଆମେ କେବେ ଓଡିଶାରେ ରହୁ ହିଁ ନାହିଁ। ଏଇଥିପାଇଁ ମାନେ ଘରେ ବି କୁହନ୍ତିନି କର ବୋଲି ତାପରେ ସେପଟ ସାଇଡରେ ବି କେହି କରନ୍ତିନି ଓଡିଆ ଲୋକ ସେଠି ବି ଅଛନ୍ତି କେହି କରନ୍ତିନି ତ ଏତେ କିଛି ମୁଁ ଜାଣିନି ଆଉ।
ଓହୋ। ହେଇ ଗାଁକୁ ଆସିପାରିବେ ତାହେଲେ ବି କରିହେବ ନ ତା ସେତେବେଳେ ସ୍କୁଲ୍ ଟାଇମ୍ ଯେ ଏ ଦିନକୁ ହବନି ନିହାତି। ଆ ଯିଏ ଫ୍ୟାମିଲି ନେଇକି ରହୁଚନ୍ତି ଏଇ ଛୁଆଙ୍କର ପାଠ ପଢା ଥିବ ନେଚେତ୍ ନିଜେ ହଷ୍ଟେଲେରେ ରହି ଯିଏ ପା ପାଠ ପଢୁଚନ୍ତି ତାଙ୍କର ବି ଥିବ ପାଠ ପଢା ସିଏ ଆଉ ଆସିପାରିବେ ନା ଗୋଟେ ଦିନ ପାଇଁ ଛୁଟିକୁ ନେଇକି। ଆଉ ଆମେ -ଆମେ ସେମିତି ଖୁଦୁରୁକୁଣୀ ଓଷା ଆମେ ଝିଅ ବେଳେ କରୁ ଏଇ ବର୍ଷ ଆମ ସାନ ଭଉଣୀ ଯିଏ ଅଛନ୍ତି ସେ ଡାକୁଚନ୍ତି ଆସ ପାଞ୍ଚ ପାଳିଆକୁ। ଶନିବାର ଦିନ ଆସିି ପହଞ୍ଚ ରବିବାର ପୂଜା କରି ସୋମବାର ସଖାଳୁ ଯାଇକି ଯେଝା ବାଟରେ ଯେଝେ ଯେମତି ଯିବ ଆଉ।
ଉଁ- ହୁଁ କେବେଠୁ ଅଛି ଖୁଦୁରୁକୁଣୀ ଓଷା?
ଭାଦ୍ରବ ମାସ ପଶିଲେ ଅଗଷ୍ଟ୍ ମାସ ଠୁ ହେଇଯିବ ଅଗଷ୍ଟ ମାସ ସେପ୍ ସେପ୍ଟେମ୍ବର ମାସକୁ ଫାଷ୍ଟେ ସଂକ୍ରାନ୍ତି ଏପଟକୁ କି ସେପଟକୁ ପାଞ୍ଚ ପାଳିଆଟା ହେବ ଯଉ ଇନ୍ଦପୁର ନେଇ ଯଉ ଶୁଣିଥିବେ ମୁଁ ବାହାରେ ରହୁଚି ଶୁଣି ନଥିବ ବି ସେ ସେଇଠୁ ଶୁଣିଚ ନା। ତାଠୁ ସାତ ଦିନ ହି ଏପଟକୁ ରୁହେ ତାପରେ ହଉଚି ଦୁର୍ଗା ପୂଜା ଆସେ ନା।
ହୁଁ -ହୁଁ।
ଦଶରା। ସେଇ ପାଞ୍ଚ୍ ପାାଳିଆଠୁ ରହିଯାଏ ଆଉ କୋଡିଏ ପଚିଶି ଦିନ୍ ଦୁର୍ଗା ପୂଜା ରହିଯାଏ। ଆଉ ସେଟା ବି ଦ୍ଵିତୀୟା ଓଷା ରୁହେ ସେଠୁ ସାତ ଦିନ ଦ୍ଵିତୀୟ ଓଷା ପରେ ଆଶ୍ ଦଶରା- ଦଶରାରେ ଆସଥିବେ ତ ଘରେ
ହଁ ଦଶରାରେ ଘରକୁ ତ ଯାଏନି ଏଇଠି ହୁଏ ଆର ବର୍ଷ ତ ଏଇଠେ ଥିଲି ଦଶରାରେ ଛି ହବ ସେଇଟି ଥିଲେ ଆଉ- ଆଉ ତା ପୂର୍ବରୁ ତ ହଷ୍ଟେଲରେ ପ୍ରାୟ ଟାଇମ୍ ଆଉ। ଛୁଟି ମିଳେ ତ ଘରକୁ ଯାଏ ଘରକୁ ଯାଏ ଯେ ମାମଁ ଘରକୁୁ ଯାଏ ମାମୁଁ ଘରେ କିଛି ମାନେ ଦଶରା ଏତେ ପାଳନ ହୁଏନି।
ହ ହଁ ଏପଟେ ହଉ ତ ସେପଟେ ବୁଲାବୁଲି କରିକି ପଳେଇ ଆସନ୍ତୁ ଆଉ ଆମ ଘରେ ବି ସେମିତି ଥିଲେ ସାଙ୍ଗମାନେ ଯଦି କରୁଥାନ୍ତି ଯେକୌଣସି ଜିନିଷ ହେଲେ ମନ ହେଲେ ତାହେଲେ ଆସିବୁ ନାରେ ଡାକନ୍ତି ବୋଲି ଟିକେ ଖୁସି ଲାଗେ। ଆଉ ସେମିତି ସାଙ୍ଗ ସହିତ ଏତେ କ୍ଲୋଜ୍ ହେଇ ଯଦି ନ ରହିବେ ସିଏ ଆଉ ଡାକିବେନି ସେ ବି ସେ ସାଙ୍ଗ ପିଲା ମାନେ ବାହା ହେଇ ଯାଉଚ ନା ଏଥର ଆଉ ସେମିତି କଣ୍ଟ୍ରାଟି ରହିପାରୁନି ସେଥିପାଇଁ। ହଁ।
ଆଉ କୁଆଡେ ବୁଲି ଯାଇଚନ୍ତି କି ନାଇଁ ବା?
ହୁଁ ବାହାରକୁ ଯାଇଚୁ କଲେଜ୍ ଯାଇଥିଲୁ। ହୁଁ- ସନ୍ଧ୍ୟା ଟାଇମ୍ ରେ କଲେଜ ଛୁଆ ସାଙ୍ଗ ହେଇଯାଇଥିଲୁ ବିରଜା ମନ୍ଦିର ଜଗତସିଂହପୁର ଯାଇଥିଲୁ ସାରଳା ମନ୍ଦିର ତାପରେ ହେଠୁ କେନ୍ଦ୍ରାପଡା ଯାଇଥିଲୁ ମନ୍ଦିର ସେଠୁ ଦେଖି ଯାଇଥିଲୁ କୁ ଯାଉଥିଲୁ ତାପରେ ହେଟୁ ଘରକୁ ଫେରିଥିଲୁ ଦୁଇ ଦିନ ଗୋଟେ ଦିନ ପରେ।
ହ
ବୁଲାବୁଲି। ତାପରେ ଶାଶୁ ଘରୁ ବି ଘଟଗାଁ ଦୁଇ ତିନି ଥର ପ୍ରାୟ ଯାଇଚି ସ୍ଵାମୀ ସହିତ। ସେଠି ବି ତାପରେ ସେଇ ତାଙ୍କ ଭାଇର ସବୁ ମ- ମିଶିବେ। ଦୁଇ ତିନି ଥର ଖଣ୍ଡେ ଯାଇ କପିଳାସ ଯାଇଥିନୁ ଏବେ ବି ଯିବାର ଅଛି ଯୋଉ ପୁଅର ମାଂସିକ ଅଛି ତାଙ୍କର। ଏବେ ବି ଗୋଟେ ହୁଁ ଆମ ଘରେ ଅପା ପୁଅଙ୍କ ବାହାଘର ହେବାର ଅଛି ବାଇଶ ତାରିଖ ବେଳକୁ। ଆଉ ତାରେ ବାହୁଡାକୁ ବାହୁଡା ପାଳନ ହବ। ବାହାଘର ବାହାହେବ ବୁଲାବୁଲି ଯଦି ହବ କି ସେଇଠୁ ସାତ ଆଠ କିଲୋମିଟର ଭିତରେ ଅଛି କପିଳାସ। ବୁଲାବୁଲି ହେଇପାରିବ ଯାଇକି ବୁଲିକି ଆସିବି। ଆଶା ଅଛି। ଦେଖିବା କଣ କରୁଛନ୍ତି? ଶିବ ଠାକୁରଙ୍କର ଚାଠ ଶ୍ରାବଣ ମାସ ବି ପଶିଗଲା। ନା ନା। ସେଠୁ ତବେ ଯାଉ କଣ ମିଛଟାରେ ଆପଣ ଜଣାଅନି ଯାଇଛି ବୋଲି। ଯାହା ଜିନିଷ ପତ୍ର କରିଛୁ ପୁରୀ ଯାଉଛୁ। ଭୁବନେଶ୍ୱର ଯାଇଛୁ।
ଭୁବନେଶ୍ଵରରେ କୋଉଠି ଯାଇଛନ୍ତି? ବୁଲୁଛନ୍ତି କୁଆଡେ କୁଆଡେ?
ଭୁବନେଶ୍ୱର ଏମିତି ଚାରି, ପାଞ୍ଚ ବର୍ଷ କାଲି ଯାଇଥିଲି। ଏବେ ତ ବଡ ହେଇଲା ଜାଣା ଶୁଣା ହେଲା ତ ଆଉ ଯାଇନି। ସେତେବେଳେ ଯୋଉ ଯାଇଥିଲି ଧବଳଗିରି ବୁଲାବୁଲି ଧବଳଗିରି ତ ନୁହେଁ। ଯେଉଁ ପାର୍କ ନାଳାଗିବ ସେଇ ପାଖାପାଖି ସେଥର ବୁଲାବୁଲି କରିକି ଆସିଥିଲୁ।
ଆଚ୍ଛା ସେଇ ଯୋଉ ନେଇକି ଯହାନ୍ତି ଯୋଉ ଟେନ୍ଥରେ କି ଟଲରେ ଯୋଉ ନେଇକି ଯାଆନ୍ତି ସେଇ ଇଏରେ ପ୍ଲସ ଟୁରେ। ସେଇଥିରେ ଯାଇଛନ୍ତି ନା ଏମତି ଫ୍ୟାମିଲି ସହିତ?
ନା ଫ୍ୟାମିଲି ସହିତ ଯାଇଛି ବର୍ଷା ପକେଇଲାରେ। ଫ୍ୟାମିଲି ସହିତ ତ ଯାଇଛି। କିନ୍ତୁ ଆମ କଲେଜ ପ ଯାଇଛି କିନ୍ତୁ ଘରେ ବି ବାପା, ବୋଉ, ଦେଇ, ଝିଅ, ପୁଅ ସବୁ ମିଳିମିଶି କେମତି ଫ୍ୟାମିଲିରେ ଯାଇଥିଲୁ। ବୁଲିବା ପାଇଁ।
ନନ୍ଦନକାନନ ଯାଇଛନ୍ତି କି ନାଇଁ?
ହଁ ଯାଇଥିଲୁ ଡିଅର ପାର୍କ ଯାଇଥିଲୁ ବୁଲିବା ପାଇଁ। ଆନନ୍ଦ କାନନ୍ଦ ଯାଇଛୁ। ସେଇଠି ବି ଦେଖିଛୁ ମାନେ ବହୁତ ଜିନିଷ। ଦେଖି ଦୁଖାକି ଏଟା ମାନେ ସିଏ ଗୋଟେ ଗୋଟେ ସ୍ମୃତି ରହିଯାଏ ନା।
ହୁଁ ହୁଁ।
ନିହାତି କେତେବେଳେ ଟାଇମ ପିଲେ ଯାଇକି ବୁଲି ଆସୁ। ଆଉ ଏବେ ତ ଏ ପିଲାମାନେେ ଛୋଟ ବି ହେଇଛନ୍ତି। ବଡ ବଡ ହେଇଗଲା ପରେ ଯିବା ଆଉ ବୁଲି ବୁଲାକି ଆସିବା।
ନା ଛୁଆଙ୍କୁ ସମ୍ଭାଳିବା ପାଇଁ ବହୁତ ଇଏ ଲାଗୁଥିବ।
ହଁ ଏଇ ବର୍ଷା ଦିନ ଟା ବି ଏଇନା ବହୁତ ଆହୁରି କଷ୍ଟ ହେଇଯାଉଛି। ଛୁଆମାନଙ୍କୁ ଦେଖ ଏଇ ଛା ତା ଉପରେ ଯୋଉ ଶିଉଳି ପଡୁଛି ନା ପାଦ ଖସୁଚି। ତାଙ୍କୁ କହି ଆସନା ଚଢ଼ନା ଏଇ କରନା ସେଠି ଚଢୁଥିବେ ଓଲହୁଥିବେ ଚଢୁଥିବେ ଓଲହୁଥିବେ। ଏଇ ଯୋଉ ପାହାଚକୁୁ ଆହୁରି ସିଏ। ଆଉ ଘର ଦୁଆରୁ ଓଲେଇଲେ ବର୍ଷାରେ ବର୍ଷାରେ ପାଣି ପାଣି ହଉଛନ୍ତି। ଆଉ ଠିକ ସେ ତାଙ୍କର ଦାୟିତ୍ଵ ହୁଏନା ଅଧିକ ବଢି ଯାଉଛି। ତାପରେ ଟିକେ ଆଉ ଟିକେ ଟିକେ ବଡ ହେଇଗଲା। ପରେ ଜଣା ପଡିବ। ସେ ତାଙ୍କର ତାଙ୍କ ବାଟରେ ସେ କରିବ।
ଆଚ୍ଛା। ହଉ ତାହେଲେ, ବହୁତ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆଜ୍ଞା ଆପଣ ବି ମୋ ସହିତ କଥା ହେ ବେ ବ ଧନ୍ୟବାଦ
ତାହଲେ ରଖୁଛି।
ଆଜ୍ଞା।